ହାଲୋ
ହଁ ଭାଇ କଣ କରୁଛ?
କିଛି ନହିଁ କଣ କରିବା ଭ
ତମର ଦେହ ଭଲ ଅଛି ଭାଇ
କଣ ହେଇଚି?
ହେଲେ ତମ ଦେହ ଭଲା ଅଛି।
ହଁ ଦେହ ଭଲ ଅଛି।
କଣ କରୁଚ?
ଉଠିକି ବ୍ରଶ କରିୁଥିଲି ଖାଇ ପିଇକି ଯିବା ଆ ଡିଉଟି ଆଉ।
ଏତେ ବଳେ ଖାଏ ନା
ନାଇଁ ଟିକେ ଲେଟ୍ ରେ ଶୋଇଲିି ସକାଳୁ ଭୋଅରୁ ଚାରିଟା ସାତ ସାତଟା ବେଳେ ଶୋଇଲି ତ ଉଠିବା ଲେଟ୍ ହେଇଗଲା ଆଉ।
ଆଉ କେତେବେଳେ ଡିୟୁଟି ତମର ସରୁଚି।
ସରିଯାଇଥିଲା କାଲି ବାରଟା ବେଳୁ ସରିଥିଲା ଟିକେ ଅଲଗା କାମଥିଲା ଟିକେ ସଇଲା ବେଳକୁ ଲେଟ ହେଲା।
ଆଉ ମାମା କଣ କରୁନାହାନ୍ତି ଘରେ ଲୋକ
ହଁ ସକାଳୁ କଥା ହେଇଥିଲି କଥା ହେଇକି ପୁଣି ସଇ କଲି ଆଉ
ଆଉ କଣ ଖାଇବ ରୁଷେଇ
ରୋଷେଇ ହେଇଛି ଭାତ ଅଣ୍ଡା ତରକାରୀ ହେଇଛି।
କଣ କେନି ଆଣିଛୁ ନା ଘରେ କରଛନ
ରୁମ ରେ ହିଁ ରୋଷେଇ ହଉଛି ଆଉ।
ଉହୁଁ ତମେ କରୁଚ?
ମୁଁ ତ ଶୋଇଥିଲି। ମୁଁ କଣ ଥୋଡି କରିବି ଭାଇ କରିଦେଇଛି।
ଭାଇ ସବୁଦିନ କରଛନ୍ ନାନେ।
ହଁ ମୁଁ ସେ ଆସିଲା ବେଳକୁ କରିଦଉଛି। ଗଲା ବେଳକୁ ବି ହେଇି ସକାଳୁ ଉଠିଲା ବେଳକୁ ତ ହେଇଯାଉଛି।
ଆଉ ହିଆରେ କେମତି ପାଗ ହେଇଛି? ଖରା ହେଇଛି ନା ବଷା ଉଠେଇଛି?
ପାଗ ଆଜି ଟିକେ ଭଲ ଅଛି। ନା ଖରା ଅଛି ନା ବର୍ଷା ଅଛି।
ହୁଁ ହୁଁ ଆଉ ସନ୍ଧ୍ୟାଳେ?
କାଲି ତ ସନ୍ଧ୍ୟାବେଳେ ବର୍ଷା ହଉଥିଲା।
ଅଁ ଆମର ଏବି ଇଆରେ ବଷା ପକଉଥିଲା ଇଆଡେ। ଏବେ ତ ଛାଇଁ ପାଗ ଦେଇଛିନି।
ତମେ ଏବେ ଅଛ କୋଉଠି କି?
ଭୁବନେଶ୍ୱର ଅଛି।
କୋଉଠି ଭୁନେଶରେ?
ହାଇଟେକ୍।
ହ ହୋ।
ଏଜାମ୍ ଅଛି ତ କାଲି ଅ ଛିଇ ଇଁତି ପଢା ପଢି କରୁଥିଲି ବସିକି ଆଉ
ପଡ଼ୁଜ
କଣ ହଁ କାଲି ଅଛି।
ଉ ହୁଁ।
ବସିକ ପଢ଼ୁ ଥିଲିତଅ ଭାଇ ଫୋନ କରିଥିଲେ କଥା ହଉ ଥିଲି ଆଉ
ଓହୋ। ଆଉ ଖିଆ ଖିଆପିଆ କଣ ହେଇଛି?
ହଁ ସକାଳ ଭାତ ଖାଇସାରିଲିଣି ଭାତ ଅଣ୍ଡା ଭଜା ଚଅ- ଅ କମ୍ ଦିଦି କରିଥିଲେ ଖାଇ ସାରିଲେନି ଆଉ।।
ରୁମ ରେ ରହୁଛ ନା ହଷ୍ଟେଲରେ?
ରୁମ୍ ରେ ଅଛି। ଦିଦି ମାତରେ।
ଓହୋ ଦିଦି କଣ କରୁଛନ୍ତି କି?
ଦିଦି କଲେଜେରେ କର୍କ ହେଇଛନ୍ତି।
ନେକ୍ସଟ୍ ତମର ଜବ ହାଁ ପିଜି ପାଇଁ ପିଜି ପରା।
ହଁ।
ଜର।
କନ
କହଲେ ପିଜି ପରେ ଟିଚର୍।
ହଁ ଅ।
ଲେ
ହୁଁ ଭାବୁଥିଲି ଆ ବି ଏମ୍ ବି ଏ କରିବି ଆହୁରି।
ଏମ୍ ବିଏ କରିକି
ହୁଁ ସାଙ୍ଗସାଥି କହୁଛନ୍ତି ଆସି ବାଙ୍କିଙ୍ଗ କରିବୁ ଯେ ମୁଁ କହିଲି ଦେଖିବା ଏଇଟା ସରୁ ଆଗ ତାପରେ ବାଙ୍କିଙ୍ଗ କରିବି ନହେଲେ ଏମତି କରିବି ଆଉ
ପିଜେ ଟିଚର୍ ସିଟ୍ ଯାଇପାରିବ।
ହଁ
ଆହୁରି ବି ଏଇଠ ଫିଡି ବାହାରୁଛିିବ ସାଙ୍ଗସାଥି କରୁଛନ୍ତି ଏ ବି ଏଜାମ ବାହ ଯିବ ପରୀକ୍ଷା ଦଉଛନ୍ତି।
ସବୁ ତ ହଉଚି
ହୁଁ ଆଉ କଣ କରୁଛ ଭାଇ
କିଛି ନା ଉଠିଲି ବିଛଣା ବିଛଣା ଗୋଟେଇକି ପ୍ରସ୍ତୁତ କରି ଖାଇ ପିଇକି ଯିବା ପାଇଁ ବାହାରୁଚି।
ଆଉ କୁଆର ବୁଲା ବୁଲି କଣ କହିଲ
ତ ହଉଛି ଆଉ ବୁଲା ବୁଲି ଆଉ କେତେ ବୁଲିବ।
ହଁ ହଷ୍ଟେଲେ ତ କୁଆରେ ଇଆରତ ଭୁଲି ହଉନି।
ହଷ୍ଟେଲେ କୁଆଡ଼େ ବୁଲିବନି।
ନା ପଢା ତ ହେଇତି ପାଇଁ କୁଆଡ ଯାଉନି ଆଉ ଯାହା ଏଇ ମାନେ ଯାହା ଯାଇକି ଆସୁଛି ଆଉ
ଏଇଠି ମାର୍କେଟ ଆଖପାଖ ମାର୍କେଟ ଯାହା ବୁଲୁଥିବ ଆଉ କଣ
କଣ କହିଲ
ସେଇ ଆଖପାଖ ମାର୍କେଟ ଯାହା ବୁଲୁଥିବ ଆଉ କଣ
ହଁ ଦିଦି ସତ ଯାଉଛି ବୁଲାବୁଲି କରିକି ସନ୍ଧ୍ୟାବେଳେ ଆସୁଛି ଆଉ ଆଉ ତ ଖରା ହଉଛି ତ ଯାଇହଉନା ଆଜି କେମିତି ଛାଇ ପକ ଦେଇଛି ଆଉ।
ସେ ଯାଇ ଟିକେ ବୁଲି ଆସିଲ ଆଉ ନା କଣ।
ହଁ ବୁଲାବୁଲି କହୁଛି ଜମା ହେଇକି ଟିକେ ପଢେଇକି ଟିକେ ଯାଉଛି ଆସିଲା ଟାଇମିରେ ଟିକେ ଖାଇକି ପଢୁଛି ଆଉ।
ଭଲ କଥା ଆଉ।
ହୁଁ ଆଉ କଣ ପଢାପଢି କଣ ଅଛି ତମର?
ପଢ଼ାପଢ଼ି ତ ମୁଁ ବନ୍ଦ କରିଛି ପୁଣି ସ୍ରିପିପିଆର୍ କରୁଚି କଫ୍ମିଡ଼େସ୍ ଡୁ ଲାଗୁଚି ଦେଖିଆ ଛାଡ଼ିଦେଇ ଥିଲି ଯିବିନି ବୋଲି ମାଷ୍ଟର ଲାଇନ୍ ରେ ପୁଣି ଲାଗୁଚି ମାଷ୍ଟର ଲାଇନିରେ ହିଁ ଯିବାପାଇଁ ପଡ଼ିବ ଆଉ କିଛି ଅପ୍ସନ୍ ନାହିଁ।
ହଁ ଟିକେ ପଢାପଢି କରିଦେଲେ ବି ଇଆ ଭଲବ ମନକୁ ଇ ଦବ ଆଉ କେତେ କଣ ବୁଲାବୁଲି କଣ କରିବୁ।
ହଁ। ନ ପଡ଼ିଲେ ହବନି ଆଉ କିଛି ଅପସନ ନାହିଁ ଆଉ।
ହଁ। ଯିଏ ଯୋଉ ହାରିକା ପାଠ ପଢୁଚନ୍ତି ମାନେ ଜବ୍ କରିବାକୁ ପଡ଼ିବ ନହେଲେ ଘରେ କିଛି ଭଲ ଲାଗିବନହି ଜବ୍ ନ କଲେ ନାହିଁ।
ଦେଖିବା ଜବ ସେଥିରେ ରହୁଛି ନହେଲେ ବିଜନେସ ଚାଷ ପାଇଁ ଦେଖୁଛି ଦିଟା ରେଖା ଯୋଉଟା ହେଲେ ହବ।
ହଁ କେତେ ତ ଜବ୍ ଅଛି ନା ଯୋଉଠି ଗୋଟେ ଭଲ ଲାଗିବ ହେଇଟି ତର ଯୋଉ।
ହୁଁ।
ଆଉ କଣ ଆଉ କେତେ ବେଳେ ଡିୟୁଟି ଅଛି।
ଡିୟୁଟି ତିନିଟା ବେଳେ ଯିବା ବାହାରିକି ସାଢେଗୋଟେ ଦିଟା ବେଳକୁ ବାହାରିକି ଦିଟା ସାଢେ ଦିଟା ବେଳକୁ ଆଉ।
ହୁଁ ହୁଁ। ଏବେ ତ ଗୋଟେ ବାର ହେଲାଣିି।
ହଁ ଗୋଟାଏ ବାର ହେଇଛି ଆଉ ଟାଇମ ଅଛି ତ ଆହୁରି।
ଉ ଆଉ ସକାଳୁଆ ଯାଉନ?
ସକାଳୁଆ ମେ ଏଇ ସପ୍ତାହ ପରେ କାଲି ପରଦିନଠୁ ସକାଳୁଆ ହେଇଯିବ ଆଉ।
ଘୋଟ ତ ଯାଦ ବହୁତ ଖରା ହଉଛି ତ ଖରା ଟାଇମରେ ସକାଳୁ ହଉନି ବୋଧେ।
ସକାଳୁ ଏ ହେଇଯିବ ସୋମବାର ଠାରୁ ହେଇଯିବ ସକାଳୁଆ।
ତମର ରା ରାତି ଡିୟୁଟି ବୋଧେ।
ସକାଳୁ ଗଲେ ପାଞ୍ଚଟାରେ ସରିବ।
ଁ ସକାଳୁ ହେଲେ ଭଲ ହବ ଆଉ ରାତିରେ ହେଲେ ଆ ଭଲ ମାନେ ଏତୁଟା ଗଲା ଟେେ ଖରା ପ୍ରବଳ ହଉଚ ଆଜିିକାଲି ଛାଇବାକୁ ଦଉଛି ନହେଲେ ଖରା ବି ହଉନି।
ଖରା ତ ହଉଚି ପ୍ରବଳ ଆଉ। କଣ କରିବା।
ଆଉ କେତେ ଦିନ ବି ଇ ହେଇଯିବ ନ କି ସାବନ ମାସ ବସିଲାଣି ବର୍ଷା ହବ।
ହଁ ଶ୍ରାବଣ ମାସରେ ତ ଏବେ ବର୍ଷା ହେବ ଆଉ।
ହୁଁ ବର୍ଷା ଦିନ ଆସିଲାନି ବି।
ଅଷାଢା ମଖା ହେଲା ନା ଅଷାଢା ହେଲା।
ହଁ।
ଏଇଗା ବୟସାଖ
କଣ କହିଲୁ ହଁ ବର୍ଷା ଦିନ ଆସିଲାନି ବର୍ଷା ପକେଇ ଆ
ଡେଲି ତ ବର୍ଷା ହବ ଆଉ କଣ।
ଆଉ ଘରକୁ କେବେ ଯିବା।
କାଲି ଆଜି ଯାଇଥାନ୍ତି ଆଜି ଶିବସରୀ ତ ଯାଇହବନି ତ କାଲି ଯିବି ଆଉ।
ଘରବୁ
ହଁ।
ଆଉ କୋଉଦିନ ଆସିବ।
କାଲି କାଲି ପଢିନ ଆସିବି।
ଓହୋ ଛୁଟି ନେଇଥିବ।
ନା ନା ମୁଁ କାଲି ଅଫ୍ ରହୁଛି ତ।
ଗାଁକୁ ଯିବା ଆଉ।
ହୁଁ କାଲି ଅଫ୍ ରହୁଛି ଗାଁ କକୁ ଯିବି ଗାଁ ରରୁ ପୁଣି ଆସିବି ଯାଇ ପଢଦିନ ଆସିବି ଆଉ।
ଫାମିଲି ସହିତ ଟିକେ ମଜାାମସ୍ତି କରିକି ଆସିବା ଆଉ।
ହଁ ମୋର ୱକପ୍ ହେଲା ମାନେ ତ ମୁଁ ଗାଁ ରେ ଯାଇକି ଆଉ ଏଇଠି କଣ କରିବ ଆଉ।
ଟିକେ ସାଙ୍ଗସାଥି ଟିକେ ଦେଖିଦବା ଆଉ ଫ୍ୟାମିଲି ଟିକେ ହସ ଖୁସି ମଜା କରିକି ତାପରେ ଆସିବ ଆଉ।
ସାଙ୍ଗସାଥି ତ ଏଇଠି ଦେଖୁଛୁ ଗାଁରେ ଆଉ ଗାଁ ରେ ଆଉ କିଏ ରହୁଛନ୍ତି ସବୁ ତ ବାହାରେ
ସମସ୍ତେ ତ ଯେବେ ବାଡ ହେଇଲାଣି ଜବ୍ କଲେନି ଆଉ।
ଆଉ ସାଙ୍ଗସାଥି ତ ଯାହାବ ଆସି ଟିକେ ବଡ ହେଲା ବେଳକୁ ପଇସା କମେଇବାକୁ ପଡିବ ତାଙ୍କୁ
କିଏ ବି ନାହାନ୍ତି।
ଗାଁରେ ଆଉ ସାଙ୍ଗସାଥି କିଏ ଅଛନ୍ତି କେହି ନାହାନ୍ତି ଖାଲି ହେଇଗଲେଣି।
ତାହେଲେ ବି ଗାଁରେ କି ପାଖାାଖି ଜବ କରିଦବେ ଦୋକାନ ଫୋକାନ ଧଥବେ
ନା ସେମିତି କେହି ନାହାନ୍ତି।
ହଁ ତମର ଏତି କେତେ ସାଙ୍ଗ
ସାଙ୍ଗ କଣ ମୁଁ ତ ରହୁଥିଲି ଛୋଟବେେଳେ ମାମୁଁ ଘରେ ରହୁଥିଲି।
ଓହୋ ମାମୁ ଘରେ ତମ ମାମୁ ଘର କୁଆଦେ
ଯାଜପୁର
ଉଁ ହୁଁ ତାହଲେ କଣ ଛୋଟରୁ ପାଠ ପଢୁଥିଲ କି?
ଫାଷ୍ଟ ଆମେ ଷ୍ଟାର୍ଟିଂ ଥିଲା ସୋନପୁରରେ ଥିଲୁ ବଲାଙ୍ଗୀର ସାଇଡ ରେ ରହୁଥିଲୁ ପୁଣି ସେଠୁ ଛିଠିକି ଆସିଲୁ ଏଠି ଗାଁ ରେ ଗୋଟେ ବର୍ଷ ରହିଛି ତାପରେ ମାମୁ ଘରେ ରହିଲି ପଢାପଢି ସ ମାମୁଁରେ
ଉଁ ହୁଁ ଛୋଟବେଳ ରୁ ନା କଣ?
ହଁ ଏ ଫୋର୍ଥ କ୍ଲାସ ର
ତମ ଭାଇ ଭାଇ ଭଉଣୀ ପଡୁଥିଲ ନା ତମେ ଏକୁଟିଆ ପଡ଼ଥିଲ ମାମୁଁ ଘରେ।
ମୁଁ ଏକା ପଢୁଥିଲି ମାମୁଁରେ ଦିଦି ଏଇଠି ପଢୁଥିଲେ
ଗ୍ରାଜୁଏସନ୍ ନାହିଁ ମୁଁ ସେଠି ପ୍ଲସ ଟୁ ଯାଏ ପଢ଼ିଲି ତାପରେ ଗ୍ରାଜୁଏସନ ଆସିିକ ଘରେ ଘରେ ଆସି ଗ୍ରାଜୁଏସନ କରୁଥିଲି ତାପରେ ପଳେଇଥିଲି ଦିଲ୍ଲୀ ସେ ଗ୍ରାଜୁଏସନ୍ ଟାଇମରେ
ଦିଲ୍ଲି ବି ପାଲେଇଥିଲ
ହଁ
ସେଠି ଜବ ବାଙ୍ଗାଲୋର ଏବେ କୋଠେ ଅଛ
ଏବେ ଏଇଠି ଭୁବନେଶ୍ୱର
କୋଉଠି
ଭୁବେଶ୍ୱରରେ
ହ ହଁ ଦିଲ୍ଲୀରେ କଣ କରୁଥିଲ ଜବ୍ କରିଥିଲା ଆଉ ଛାଡିଦେଲ କଣ ପାଇଁ
ଛାଡିଥିଲି କଣ ଦିଲ୍ଲୀ ଯାଇଥିଲି ବୁଲିବା ପାଇଁ
ଓହୋ ବୁଲି ଆଉ କଣ ଖାଇବ ଗଲା ଟାଇମରେ ନା ଖାଇବନି
ଗଲା ଟାଇମ ରୋଷେଇ ହେଇଯାଇଛି ଭାତ ଅଣ୍ଡା ତରକାରୀ ହେଇଛି ଖାଇବା ଆଉ
ଆଉ ଏବେ କଣ ଖାଇଛ
ଏଇ ତ ଉଠିକି ବ୍ରସ କଲି ମୁଁ ଏବେ
ଉୁଁ ହୁଁ ଏବେ କଣ ଚଳିକା ଖାଇବ ନା ଭ ତ ପାଇହବ
ଆସ ତ ଗୋଟାଏ ବାଜିଲାଣି ଗାଧେଇ ବାଧେଇ ଖାଇବେ ଏକଥରେ ଆଉ
ଏବେଧେ ଆ କୋଣା
ଏବେ ତ ମାନେ
କହିଲେ ଏବେ କଣତିରି ଶୋଇଗଥିଲେ ବୋଧେ କଣ ଦଶଟା ଏଗାରଟା ନା କଣ
ଆଜି ଟିକେ ଲେଟ୍ ହେଇଗଲା ଆଉ
ହୁଁ ହୁଁ ଡଉଟି ତ ତମର ଭାଇ ବାଟରେ ସରିଥିବ ଆଜି କେମତି ଡରିରେ ଉଠିଛ ଆଉ
ବାରଟ ରେ ସରୁଛି ଟିକେ ଆଜି ଆସିଲା ବେଳକୁ ରୁମକୁ ହେଇଗଲା ଗୋଟା ସାଙ୍ଗ ସହିତ ସାଙ୍ଗମାନଙ୍କ ସହିତ ଖଟି କରିକ ଆସୁଛି ଗୋଟଏ ଦିଟା ହେଇଗଲା
ରାତିରେ ଉ
ହେମିତିିକେେଶ ହେଇକି ଉଠିଲ ବ ଉଠଥା ଆଉ ଟିକେ ଲେଟ୍ଇଗ ଆଉୁହ
ହଁ ନିଦ ଭାଗିବଣିି
ହଁ ସେଇୟଆା ହଉଛି ଆଉ
ହୁଁ
ଆଉ
ହଉ ରଖୁଛି ବ ନା କଣ କହିବ
ରୁହ କରୁଛି ପରେ ଆଉ